ହଉ କୁହନ୍ତୁ ଭଲ ଅଛ?
ହଁ ହଁ ବନ୍ଧୁ କୁଅ ହଁ ଏତେ ଦିନ ପରେ ଆଜି କଲ୍ କଲ କଣ ମନେ ପାଡୁନଥିଲା ନା କଣ।
ନାଇଁ ବନ୍ଧୁ କଲେଜ ଛୁଟି ହେଲା ପରେ ତ ପୁରା ଘର କାମରେ ପୁରା ବ୍ୟସ୍ତ ରହିଗଲି। ତମେ ତ ଦେଖୁଛ ଏବେ ଜୁଲାଇ ମାସ ଏଥିରେ ପୁରା ବହୁତ ବର୍ଷା ହଉଛି। ଆପଣ ମାନଙ୍କଙ୍କୁୁ ଷାଠିଏ ଆଠିଲାଣି ସବୁ ଜମିରେ ବହୁତ ପାଣି ହେଇ ଯାଇଛି ହୋଇ ଯାଇଛି। ତ ଆମେ ଫସଲ କରିବା ପାଇଁ ଆ ଧାନ ବୁଣିଛୁ ସେଥିରେ ପାଣି ପସି ପୁରା ଫସଲନଷ୍ଟ ଲାଗିଲାଣି। ତ ସେଥିପାଇଁ ଆମେ ଜମିକୁ ଯାଇକି ପାଣି କାଢିବାରେ ବ୍ୟସ୍ତ ରହୁଛୁ। ଆଉ ତମର ସେପଟେ କେମିତି ବର୍ଷା ହଉଛି ନା ବର୍ଷା ହଉନି।
ବନ୍ଧୁ ତମ ଭଏସ ଟା ଟିକେ କ୍ଲିୟରଲି ଆସୁନି ତ ଟିକେ ଫୋନ ଟା ଟିକେଏ ପାଖକୁ ନେଇ କହିଲେ। ଭଲ ହବ। ହଁ ଆମର ଏପଟେ ବି ଗତ ତିନି ଚାରି ଦିନ ହେଲା ପ୍ରବଳ ବର୍ଷା ହେଉଛି। ଏଇ ଆଜି ଟିକେ ଛାଡ଼ିଛି ତ ଆମ ଗାଁରେ ମଧ୍ୟ ନଦୀ ବଢ଼ି ପଳଳେଇ ଆସିଲାଣି। ଭାବୁଛି ଟିକେ ଯାଇକି ବଢିଆଡେ ଟିକେ ନଦୀ ବଢି ଟିକେ ଦେଖି ଆସିବେ ଆଉ।
ଓହୋ ହଉ ବନ୍ଧୁ ଆଉ ମାନେ ସେ ଅଙ୍କିତ ମତେ କଲ କରିଥିଲା। ତ ତାର ଭଉଣୀର ବାହାଘର ଅଛି ତ ତାର ବାପା ବି କେବେ ବହୁତ ମାନେ ଦୁବାଇରେ ରହୁଛନ୍ତି ତ ସବୁ କାମର ଭାର ତା ମୁଣ୍ଡ ଉପରେ। ତ ତାର ଗୋଟିଏ ବୋଲି ଭଉଣୀ। ତ ସିଏ ମତେ ଫୋନ କରିକି କହିଲା ତାର ଏବେ ଜୁଲାଇ ସତରରେ ବାହାଘର। ତ ବହୁତ କାମ ମାନେ ଭୋଜି କାମ ଆଉ ଘରେ କୁଣିଆ ଆସିବେ ସେଇ କାମ ସବୁ ସି ଏକୁଟିଆ ସମ୍ଭାଳି ପାରିବନି। ତ ସିଏ ଆମ ମତେ କଲ୍ କରିକି କହିଲା। ଆମ ସାଙ୍ଗସାଥି ମାନେ ଯାଇକି ତାର ଚାରି ପାଞ୍ଚ ଦିନ ଆଗରୁ ତାକୁ ସାହାଯ୍ୟ କରିବାକୁ। ତେଣୁ ମୁଁ ଭାବୁଥିଲି କି ସିଏ ତ ତମ ମାନଙ୍କୁ ବି ଫୋନ କରିବ ତ ମୁ ଆଗୁଆ ତମକୁ କହି ଦଉଥିଲେ କି ସି ଫୋନ କରିଲେ ଆମେ ଯାଇ କି ଚାରି ପାଞ୍ଚ ଦିନ ଆଗରୁ ତାର ଭଉଣୀ ବାହାଘର ବାହାଘରରେ ସାହାଯ୍ୟ କରିବା ନା କଣ କହୁଛ?
ହଁ ମୋତେ ବି ସେ କାଲି ରାତିରେ କଲ୍ କରିଥିଲା। ମୁଁ କହିଲି ମୋର ତ ସେଇଦିନ ଟିକେ କାମ ଅଛି। ହେଲେ ତୁ ଯଦି କହୁଛୁ ମୁଁ କେମିତି କଣ କରିବି କାମଟାକୁ ସେଇଠି ତୋ କାମରେ ଯେମିତି ହେଲେ ଯିବୁ। ସେି କହିଲା କହିଲା ତୋ କାମରେ ଯଦି ଅଛି। ତାହେଲେ ତୁ ଯଦି ନ ଆସିବୁ ଆମର ଏଇଠି ଭୋଜିଟା ହବନି। ମାନେ ମୁଁ ଏକା ତ କିଛି କରିପାରିବି ନାହିଁ ତମମାନେ ଟିକେ ଆସିଲେ ମତେ ସାହାଯ୍ୟ କରିବ। ଏମତି କହିବାରୁ ମୁଁ କହିଲି ହଉ ଉ ତାହେଲେ ମୁଁ ସେଇଦିନ ଯେମିତି ହେଲେ କରିକି ତାର ତିନି ଚାରି ଦିନ ଆଗରୁ ଯିବି। ଏମିତି କହିଛି ଆଉ ସେ ଦେଖିବା କଣ ହଉଛି ସେ ଦିନର କଥା ଆଉ।
ହଁ ବନ୍ଧୁ ତା ଭଉଣୀ ଆମ ଭଉଣୀ ସମାନ ବନ୍ଧୁ ସେଥିପାଇଁ ଆମେ ଦୀପକ ତମେ ମୁଁ ବିଶ୍ଵଜିତ। ଆମେ ସବୁକୁ ଯାଇକି ଚାରି ପାଞ୍ଚ ଦିନ ଆଗରୁ ତା ବାହାଘର ଭୋଜିରେ ସାହାଯ୍ୟ କରିଲେ ତା ଭଉଣୀର ବାହାଘର ଟା ସୁରୁଖୁରୁରେ ସମାପ୍ତ ହେଇଯାଆନ୍ତା। ଆଉ ବନ୍ଧୁ ସିଏ ବି କହୁଥିଲା ତାଙ୍କ ଗାଁ ତାଙ୍କ ଗାଁ ପାଖେରେ। ବହୁତ ନଦୀ ଆଉ ପାହାଡ ଜଙ୍ଗଲ ଏରିଆ ବନ୍ଧୁ। ତ ମହେନ୍ଦ୍ରଗିରି ବୋଲି ଗୋଟେ ପାହାଡ ଅଛି। ସେଠି ବହୁତ ଉଚ୍ଚତମ ପାହାଡ ବନ୍ଧୁ ସେ ଉପରେ। ମେଘ ଦେଖିବାକୁ ମିଳୁଛି ବନ୍ଧୁ। ସେଥିପାଇଁ ସିଏ କହୁଥିଲା ସେ ଆମକୁ ଭୋଜି ସରିଲା ପରେ ସେଇଠିକି ବୁଲେଇବାକୁ ନବ। ତ ସେଠି ଯିବା ଆଉ ଫଟୋ ଫଟ କାଢିକି ଆସିବା ଆଉ। ଆଉ ବନ୍ଧୁ, ଆଉ ତମର ସେପଟେ ଆଖୁ ରସ ଭଲ ମିଳେ, ତ ମୋ ପାଇଁ ଆସିଲା ବେଳୁ ବି ପକେଟ ପ୍ୟାକେ ମାନେ ଜରିରେ ଧରିକି ଟିକେ ଆସିଥିବ, ମୁଁ ଆଖୁ ରସ ପିଇବାକୁ ବହୁତ ଭଲ ପାଏ।
ହଁ ହଁ ଆଖୁ ରସ ତ ବହୁତ ଅଛି ଏଇଠି, ହେଲେ ମୁଁ ଗଲାବେଳେ ନେଇଯିବି, ହେଲେ ଆଉ ଗୋଟେ କଥା। ଆମର ଯେଉଁ ଆସୁଛି ଶୋ-ଷୋହଳ ତାରିଖ ସେଇଦିନ ଆମର ରଥଯାତ୍ରା ହେଉଛି। ଆଉ ରଥଯାତ୍ରା ଆଡେ ତମର କିଛି କଣ ପ୍ଲାନ୍ ଅଛି ନା ମୁଁ ଭାବୁଛି ନହେଲେ ପୁରୀ ଆଡେ ଟିକେ ଯାଇ କି ଏଥର ଟିକେ ଜଗା ଦର୍ଶନ କରିକି ଆସିଥାନ୍ତେ। କାହିଁକି ନା ଆର ବର୍ଷ ମୁଁ ବି ଏମିତି ହେଲି ଭାବି ତମେ ତ ଜାଣିଛ। ଜଗାର ଯଦି ଡୋରି ନ ଲାଗିଲା ତାହେଲେ କେହି ପୁରୀ ଯାଇପାରିବେ ନାହିଁ। ତ ଏଇ ଥର ଯଦି ଭଗବାନଙ୍କ କୃପା ରୁ ହୋଇ ଯିବ ତାହେଲେ ଟିକେ ରଥଯାତ୍ରା ଆଡେ ଯାଇ ବୁଲିଆସନ୍ତି। ତମେ ଯଦି କହିବ ଆମେ ଟିକେ ମିଶିକି ଦୁଇ ଜଣ ଯାଇଥିଲେ ଟିକେ ମଜା ହୋଇଥାନ୍ତା, ତମେ କଣ କହୁଛ?
ହଁ ବନ୍ଧୁ ମୋର ବି ବହୁତ ଇଚ୍ଛା କି ପୁରୀ ଯିବା ପାଇଁ। କାରଣ ପୁରୀର ଅବଢ଼ା ମତେ ବହୁତ ଭଲ ଲାଗେ, ଆଉ ଜଗା ଦର୍ଶନ ତ ବହୁତ ଭଲ। ତ ସେଥିପାଇଁ ମୁଁ ଗୋଟେ ଥର ମୋ ପରିବାର ସହିତ ଯାଇଥିଲି ତ ସେଇଠିର ଜଗା ଦର୍ଶନ କଲି ଧାଡିରେ ଉଠିଆ ହେଇକି ଜଗା ଦର୍ଶନ କଲି ତାପରେ ପୁରୀ ଅବଢା ବାହାରିଲା ସଜ ଅବଢ଼ା ଖାଇଲି। ତ ମତେ ବହୁତ ଭଲ ଲାଗିଥିଲା ବନ୍ଧୁ। ତ ମୁଁ ଏକା ସମସ୍ତଙ୍କରୁ ଅଧିକ ଖାଇ ଦେଇଥିଲି। ତ ସେଥିପାଇଁ ଆମର ବହୁତ ମନର ଅଭିଳାଷ ଅଛି କି ପୁରୀରେ ପୁରୀ ଯିବି ଜଗା ଦର୍ଶନ କରିବି ଆଉ ପୁରୀ ଅଭଢା ଖାଇବି ସେଥିପାଇଁ ମୁଁ ବି ଖୋଜୁଥିଲି କିଏ ସାଙ୍ଗ ହେଲେ ପୁରୀ ଯାଇଥାନ୍ତି। ଭଲ ହେଲା ତମେ ତ ଏବେ କହୁଛ ପୁରୀ ଯିବା ପାଇଁ ତ ମିଶିକି ଯିବା ଆଉ। ଓ କୋଉଥିରେ ଯିବା ବନ୍ଧୁ ଟ୍ରେନ ରେ ଯିବା ନା ବାଇକ ରେ ଯିବା, ବାଇକ ରେ ଗଲେ ବନ୍ଧୁ ମାନେ ବହୁତ ବହୁତ ଦୂର ନା ସେଥିପାଇଁ ସୁବିଧା ହବନି ଏବେ ତ ଜାଣୁଛ, ରାସ୍ତା ଦୁର୍ଘଟଣା ହଉଛି। ସେଥିପାଇଁ ଆମେ ଦୁଇ ଜଣ ଟ୍ରେନ ରେ ପଳେଇଲେ ଭଲ ହବ ନା କଣ କହୁଛ ବନ୍ଧୁ?
ନା ତମ କହିବା କଥା ଠିକ୍ ଯେ ତମେ ଶୁଣ। ଟ୍ରେନରେ ତ ଆମେ ଯାଇଥିଲେ ପୂର୍ବେ ଆମେ ତ ଟ୍ରେନରେ ଯିବାର ଯେହେତୁ ଆମ ପାଖେ ସେତେବେଳେ ବାଇକ୍ ନଥି ଥିଲା କିନ୍ତୁ ଏବେ ଆମେ ବାଇକ୍ ଚଲେଇବାର ବୟସ ଆମର ହେଇସାରିଲାଣି। ତମେ ଯଦି ଆମେ ସେଇଦିନ ଯଦି ପାଗଟା ଠିକ୍ ଥିବ ଯଦି ବର୍ଷା ବର୍ଷି ହୋଉନଥିବା ତାହେଲେ ଆମେ କେମିତି କଣ କରିକି ବାଇକି ରେ ଯିବ ଭାରି। କାହିଁକି ନା ଟ୍ରେନରେ ଗଲେ ଏତେ ଭିଡ଼ରେ ସେ ତମେ ତ ଜାଣିଥିବ ରଥଯାତ୍ରାକୁ ସମସ୍ତଙ୍କର ପ୍ରିୟ। ହେ ସେଇଦିନ ଟ୍ରେନରେ ପୁରା ଭିଡ ଲାଗିଯିବ, ସମସ୍ତେ ସେଦିନ ଯିବାକୁ ହଉଥିବେ। ତ ଆମେ ଯଦି ବାଇକରେ ଯିବା ବିନା ଭିଡ଼ରେ ଏବଂ ଶାନ୍ତିରେ ମଧ୍ୟ ଯାଇକି ଜଗା ଦର୍ଶନ କରିକି ପୁଣି ଟାଇମରେ ଫେରିଆସିବା ଫେରିଆସିବା। ଯଦି ଟ୍ରେନରେ ଯିବା ତାହେଲେ ଟ୍ରେନରେ ପୁଣି ଭିଡ଼ ଯଦି ହେଇଯିବ ତାହେଲେ ଆମକୁ ଆସିବା ପାଇଁ ଆଉ ଜାଗା ବି ହବନି। ତମେ ଦେଖ ଯଦି ସେଇଦିନ ପାଗ ଥିବ ତାହେଲେ ଆମେ ବାଇକ ରେ ପଳେଇବା ନା କଣ କହୁଛ ତମେ।
ହଉ ବନ୍ଧୁ ଠିକ କଥା ତମେ ଯାହା କହୁଛ ଆଉ, ହଉ ବନ୍ଧୁ। ହେଲେ ଆମେ ଦୁଇ ଜଣ ଯିବାନା ଏଥର ଅଙ୍କିତ କୁ ଆଉ ଦୀପକକୁ ଡାକିବା?
ନା ନା ମତେ ଅଙ୍କିତ ଆଗେ କହୁଥିଲା ତମେ ସେ କି ସିଏ ସବୁଦିନ ସିଏ ତ ସବୁ ବର୍ଷ ପୁରୀ ଯାଉଛି। ହେଲେ ତାକୁ ଆଉ ଏ ବର୍ଷ ଏକା ଯିବାକୁ ଆଉ ଭଲ ଲାଗିଲାନି। ତ ସିଏ ଆମ ମାନଙ୍କୁ ବାଧ୍ୟ କରିକି କହିଲା ତମେ ମାନେ ଆସ ତମେ ତ କେବେ ବି ଆସୁନ। ଆଉ ଯଉ ଦି୍ଦଶୀ ଦିପଦଶୀ ତମେ ଜାଣିଛ ତାଙ୍କର ଘର ହଉଛି ପୁରୀ, ଆଉ ତାଙ୍କର ମନ୍ଦିର ପାଖରେ ବି ଘର। ସେ କହିଲା ଏଥର ଆସ ଆମର ଗୋଟେ ନୂଆ ଘର ହେଇଛି। ସେଇଠି ସମସ୍ତେ ରହିବା ଗୋଟେ ଦି ଦିନ ରହିକି କି ତମେ ନହେଲେ ଗୁଣ୍ଡିଚାରୁ ବାହୁଡା ଯାଏ ପୁରା ସା ଆଠ ଦିନ ରହିବା ଏଠି ପୁରା ଦେଖିବା ମଜାମସ୍ତି କ, ଅଭଡା ମଧ୍ୟ ତାଙ୍କ ବାପାଙ୍କ ମନ୍ଦିରରେ କଣ ଗୋଟେ ଅଛନ୍ତି। ଅଭଡା ମଧ୍ୟ ମିଳିବ ଖାଇ ପିଇକି ରହିବା ବୋଲି କହୁଥିଲେ।
ହଁ ବନ୍ଧୁ ଠିକ କଥା। ଦେପଦର୍ଶୀ ଆଉ ଦ୍ଵାରକେଶ ବି ଦ୍ଵାରକେଶ ର ବି ଘର ସେ ପୁରୀରେ ନା? ତ ଭଲ ହେଲା ଯିବା ତାଙ୍କେ ତ ପୁରୀର ସବୁ ଜାଗା ଜାଣିଥିବେ, ମାନେ ଯେମିତି ସୂର୍ଗଦ୍ୱାରା ଆଉ ସମୁଦ୍ର ଯେମିତି ଏବେ ତ ପୁରୀରେ ଦେଖୁଛ ବନ୍ଧୁ ବହୁତ ତ ଠକେଇ ହଉଛି। ମାନେ ବହୁତ କ ଏତେ ଜାଗା କମ ଦାମ ଦାମ ର ଜିନିଷ ବହୁତ ଅଧିକ ଦାମ ରେ ବିକ୍ରି କରୁଛନ୍ତି। ତ ସେଥିରୁ ଠକାମିରୁ ବି ବଞ୍ଚିଯିବା ବନ୍ଧୁ, ଆଉ ବନ୍ଧୁ ପୁରୀରେ ତ ପଣ୍ଡା ମାନେ ବହୁତ ମାନେ ଜାଣୁଛ ମାନେ ସବୁ ବ ଦର୍ଶନ କରିବା ନାଁରେ ଭି ଆଇ ପି ଦର୍ଶନ କରୁଛନ୍ତି। ଅଧିକ ପଇସା ଦେଇକି ଯାହାର ଅଧିକ ପଇସା ଅଛି ତାକୁ ଆଗେ ଦର୍ଶନ କରି ଦଉଛନ୍ତି ଯାହାର ପଇସା ନାହିଁ ସେ ଧାଡିରେ ଠିଆ ହେଇକି ତାର ମାନେ ବୁ-ବୁଢା ବୁଢୀ ହଉ ସମସ୍ତ ସ୍ତେ ପୁରା ଗୋଡ ଦ-ଦ-ଦର୍ଜ-ଦରଜ ହଉଛି ସେଥିପାଇଁ ଭଲ ହେଲା ତାଙ୍କେ ବି ତ ପୁରୀର ତ ଆମେ ଠକାମୀ ରୁ ବଞ୍ଚ ଯିବା ଆଉ ମାନେ ଭଲ ହେଇ ଭଲ ବୁଲିକି ଆସିବା ଆଉ।
ଆଉ ଜେମ୍ ଆଉ ଯେମିତି ହେଲେ ବି ଆମେ ଟିକେ ଏଇଥର ସମୁଦ୍ର ଆଡେ ଯିବା। ଆଉ ସମୁଦ୍ରରେ ଯୋଉ ଅଛି ଗୋଟେ କଣ ଗୋଟେ କଙ୍କଡ଼ା ସେଇଟାକୁ ଟିକେ ଖାଇକି ଆସିବା। କାହିଁକିନା ସମୁଦ୍ର କଙ୍କଡ଼ା ସବୁଦିନେ ଆମ ପାଖେ ମିଳେନାହିଁ। ଯେହେତୁ ଆମେ ପୁରୀ ଆଡେ ଯାଉଛେ ପୁରୀରେ ଟିକେ ସମୁଦ୍ର ଯାଇକି କଙ୍କଡା ଛଣା ଟିକେ ଖାଇକି ଆସିବା, ଆଉ ପୁରୀର ତ ଗୋଟେ ଜିନିଷ ତମେ ଜାଣିଛ ସେଇ ହଉଛି ଯୋଉ ଖଜା। ସେ ଖଜା ଯଦି ପୁରୀକି ଯାଇକି ତମେ ଯଦି ଖଜା ନ ଖାଉଛ ତାହେଲେ ତମ ଯାତ୍ରାଟା ଅଧୁରା ରହିଯିବ। ତ ଖଜା ଆମ ଘରେ କହିଛନ୍ତି ଏଥିରେ ଯଦି ପୁରୀ ଯିବୁ ତିନିରୁ ଚାରି କିଲୋ ଖଜା ଆଣିବୁ। ଆମେ ଗାଁରେ ବଣ୍ଟା ବଣ୍ଟି କରିବା ଏବଂ ଘରେ ଖାଇବା, ଏମିତି କହିଛନ୍ତି ଆଉ।
ହଁ ବନ୍ଧୁ ଖଜା ଖଜା ବି ଖାଇବା ଆଉ ଧରିକି ଆସିବା। କିନ୍ତୁ ବନ୍ଧୁ ରଥ ବି ଟାଣିକି ଆସିବା ବନ୍ଧୁ, ମୁଁ ପିଲା ଠୁ ଆଜି ଯାଏ କେବେ ରଥ ଟାଣିନି ସେଥିପାଇଁ ଏଥର ରଥଯାତ୍ରାକୁ ଗଲେ ମୋର ବହୁତ ଇଚ୍ଛା ଅଛି କି ଜଗନ୍ନାଥ ଜଗନ୍ନାଥ ନୁ ଜ ଜଗନ୍ନାଥଙ୍କର ନନ୍ଦୀଘୋଷ ରଥ, ବଳଭଦ୍ରଙ୍କର ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟାଣିକି ଆସି ସିବା ରଥ ରଥ ଦୌଡି ବନ୍ଧୁ ଟାଣିଲେ ବହୁତ ପୁଣ୍ୟ ମିଳେ ବନ୍ଧୁ। ସେଥିପାଇଁ ଏଥର ରଥ ବି ଟାଣିବା ଓ ଖଜା ଖାଇବା ଆଉ ପୁରୀର ବନ୍ଧୁ ସରପାପୁଡି ବୋଲିକି ବି ଫେମସ ମାନେ ଗୋଟେ ପ୍ରସିଦ୍ଧ ମିଠା ଅଛି ସେଇଟା ବି ଖାଇବା। ଆଉ ଚୁଡା କଦମ୍ବା ସେଇଟା ବି ଗୋଟେ ପ୍ରସିଦ୍ଧ ଖାଦ୍ୟ ବନ୍ଧୁ। ସେଟା ବି ଖାଇବା, ବୁଲିକି ଆସିବା ଆଉ।
ଆଉ ଗୋଟେ ଆଉ ଗୋଟେ କଥା ଜାଣିଛ ନା ନା, ପୁରୀ ପାଖରେ ଗୋଟେ ମନ୍ଦିର ଅଛି ତାଙ୍କ ନାଁ ରାମଚଣ୍ଡୀ ବୋଲି। ସେଠୀ ଗୋଟେ ବିଶାଳକାୟ ମାଛ ଆସିକି ବହୁତ ବର୍ଷ ପୂର୍ବ ଲାଗିଥି ସେଇ ମାଛର ହାଡ ଏବେ ମଧ୍ୟ ସେଇ ମନ୍ଦିରରେ ଶ୍ରୀ ବି ଅଛି, କାହିଁକି ନା ସ୍ ସେଇ ମାଛର ହାଡ ପାଖାପାଖି ପ୍ରାୟ ଗୋଟେ ଶହେ ଫୁଟ ଲମ୍ବା। ଆଉ ମାଛଟା ବି ଦେଖିବାକୁ ବହୁତ ବଡ। ମୁଁ ପିଲାଦିନେ ଥରେ ଯାଇଥିଲି ସେଇଟାକୁ ମତେ ମୁଁ ଦେଖିଥିଲି। ବହୁତ ମଜା ଲାଗେ, ଆଉ ରାମଚଣ୍ଡୀରେ ଗୋଟେ ପ୍ରସାଦ ବି ମିଳେ। ତାର ଦାମ ହଉଛି ପାଖାପାଖି ଷାଠିଏ ରୁ ସତୁରି ଟଙ୍କା। ଭାତ, ଡାଲି ଏବଂ ଗୋଟେ ତରକାରୀ ମିଳେ ସେ ତରକାରୀ ଟା ମାନେ ଖାଇବ ଯଦି ତମ ପାଟ ତିରେ ଲାଗିଯିବ ପୁରା ସବୁଦିନ ପାଇଁ ଆମେ ଯଦି ଟାଇମ ହବ ତାହେଲେ ସେଇ ରାମଚଣ୍ଡି ଆଡେ ବି ଯାଇ ଟିକେ ବୁଲି ଆସିବା ନା କଣ କହୁଚ?
ହଁ ବନ୍ଧୁ ରାମଚଣ୍ଡୀ ବି ଯିବା ଆଉ ମୋ ମା କହୁଥିଲେ ସେ ପାଖରେ ଗୋଟେ ରାଧା ମଠ ଠ ବୋଲି ବି ଅଛି। ସେଇଠି ପ୍ରଭୁ ମାନେ ରାଧାକୃଷ୍ଣଙ୍କର ମଠ ସେଇଟା ସେଇଠି ବହୁତ ମାନେ ରାଧାକୃଷ୍ଣଙ୍କର ପିଲା ବେଳରୁ ସବୁ ଯ ମାନେ କଥା ଗାଥା ସବୁ ଅ ଛି ମାନେ ଗାଈ ଚରେଇବାର ଆଉ ଧରଣ ରେ ଯୋଉ ମାନେ ରାଧା ଯେତେବେଳ ଯେତେବେଳେ ଗାଧେଇବାକୁ ଯାଉଥିଲେ ସ୍ନାନ କରିବାକୁ ଯାଉଥିଲେ ସେଇ ଜାଗା ଆଉ ସେଠି ଶ୍ରୀକୃଷ୍ଣଙ୍କର ମା ଯଶୋଦା ଯେତେବେଳେ ତାଙ୍କୁ ଲବଣୀ ଖୋଉଥିଲେ ସର ଖୋହୁଥିଲେ ସେଇ ଜାଗା କୋ ମାନେ ସେଇଠି ସବୁ ଚିତ୍ରରେ ସବୁ ସଜା ହେଇଛି ବନ୍ଧୁ ସେଇଟା ଟିକ ଦେଖିବାକୁ ବହୁତ ମାନେ ସେଇଠାର ପ୍ରସିଦ୍ଧ ରାଧାମଠ ସେଇଠିକି ଯିବା ପୁରୀ ସମୁଦ୍ରରୁ ପ୍ରାୟ ସମୁଦ୍ର ପାଖରୁ ପ୍ରାୟ ବନ୍ଧୁ ବାର ତେର କିଲୋମିଟର ହବ। ତ ମାନେ ଆମେ ଗୋଟେ ଅଟୋ ଭଡା କରିକି ଚାରିଶହ କି ପାଞ୍ଚଶହ ଟଙ୍କା ନବ ଏଇଠିକି ଯାଇକି ବୁଲିକି ଆସିବା।
ହଁ ତମେ ସେଇ କଥା କହୁଚ ଯେ ହେଲେ ପୁରୀରୁ ଆଉ ଗୋଟେ ଆଶ୍ଚର୍ଯ୍ୟ ଜନକ କଥା ଅଛି ଆମେ ଯେମିତି ବି ହେଲେ ପୁରୀରେ ଯଉଠି ରୋଷେଇ ହୁଏ ଅଭଡ଼ା ରନ୍ଧା ହୁଏ ସେଇଠିକି ଯାଇକି ଟିକେ ବୁଲି ଆସିବା। ସେଇଠି କଣ କହୁଚନ୍ତି କି ଲୋକେ ସାତଟା ମାନେ ସ୍ତର ସ୍ତର ହୋଇକି ସା ତ ଟା ହାଣ୍ଡି ବସିବ ତାପରେ ଯୋଉଟା ଫାଷ୍ଟ ଯୋଉ ଉପର ଯୋଉ ହାଣ୍ଡି ଟା ଅଛି ସେଇଥିରେ ତମେ ଯୋଉ ରୋଷେଇ କରି ତ ସେଇଟା ପୁଣି ଜଲଦି ହେଇଯିବ ମୁଁ ଏଇଟା ଶୁଣିକି ମତେ ଗୋଟେ କାଲି ଠୁ ଆଶ୍ଚର୍ଯ୍ୟଜନକ ଲାଗୁଛି। ମୁଁ ଭାବୁଛି ସେଇ ଆମେ ଯଦି ଯିବା ପୁରୀ ତାହେଲେ ଟିକେ ଦେଖି ଆସିବା ସେଇ ଯୋଉ ଶଳ ସେଇଟା ଗୋଟେ ଆଶ୍ଚର୍ଯ୍ୟ ଜନକ ଜିନିଷ ଆମେ ସେଇଟା ଯଦି ନ ଦେଖିବା ଆମେ ଗୋଟେ କେମିତି ଗୋଟେ ଅଧୁରା ଲାଗେ ନା କଣ କହୁଚ?
ହଁ ବନ୍ଧୁ ସେଇଟା ମୁଁ ବି ଶୁଣିଥିଲି ଯୋଉଟା ପ୍ର ଥମ ମାନେ ଭାଗ ଭାଗ କରି ପାଞ୍ଚୁଟା ହାଣ୍ଡି ବସିଥିବ ତାର ଉପର ହାଣ୍ଡିଟା ସର୍ବପ୍ରଥମ ହାଣ୍ଡିଟା ପ୍ରଥମେ ରୋତେଇ ହେଇଯିବ। ତାପରେ ଦ୍ଵିତୀୟ ତାପରେ ତୃତୀୟ ଏଇ ଟାଇପ ର ଏ ଏ ପ୍ରକାର ବନ୍ଧୁ ସେଥିପାଇଁ ସେଇଟା ବି ସେଇଟା ଜଗନ୍ନାଥଙ୍କର ମହିମା ଆଉ ଆଉ କଣ ବହୁତ ବି ଏମିତି ଏଠିବି ବହୁତ ଆଶର୍ଯ୍ୟଜନକ କଥା ଅଛି ବନ୍ଧୁ। ପୁରୀର ମାନେ ଯୋଉ ଆମର ଯୋଉ ଜଗନ୍ନାଥ ମନ୍ଦିରରେ ଯୋଉ ପତିତପାବନ ବାନା ନାହିଁ ବନ୍ଧୁ ସେଇଟା ପବନର ବିପରୀତ ଦିଗରେ ଉଡି ଜୀବନରୁ ସେଇଟା ମାନେ ସବୁ ମାନେ ସବୁ ମନ୍ଦିରର ପତାକା ପବନର ଦିଗରେ ଉଡିଲା ବେଳେ ସେଇଟା ପତିତପାବନ ବନା ପବନର ବିପରୀତ ଦିଗରେ ଉଡୁଚି। ସେଇଟା ବି ଗୋଟେ ମ ପ୍ରଭୁଙ୍କର ମହିମା ଆଉ ଆଶ୍ଚର୍ଯ୍ୟଜନକ କଥା ସେଇଟା ବି
ତ ଆମର ତ ପୁ ରଥଯାତ୍ରାକୁ ଆହୁରି ଅଧିକ ଟାଇମ୍ ଅଛି ତାହେଲେ ମୁଁ ତମେ କଥାବାର୍ତ୍ତା ହେଇକି ଘର ସାଙ୍ଗେ କଥା ହେଇକି ମତେ ଜଣାଅ। ଆଉ ଏବେ ଯାଉଚି ମୁଁ ଟିକେ ଯାଉଚି ନଦୀ ଆଡେ କଣ ବଢି ଆସିଲାଣି ବୋଲି କହୁଛନ୍ତି ମୁଁ ଟିକେ ଦେଖି ଆସୁଚି। ହଉ ତାହେଲେ ଆଜି ଇଏ ପାଇଁ ଏ ଟିକେ ଆଉ ଦିନେ ଆଉ କୋଉଁ ଦିନ ଆମେ କଥାବାର୍ତ୍ତା ହେବା ତାହେଲେ ମୁଁ ରଖୁଚି ଏବେ ଆଉ।
ହଁ ବନ୍ଧୁ ମୋର ବି ଇଆଡେ ବହୁତ କାମ ବି ଅଛି ବନ୍ଧୁ ଜମିରେ ବି ପାଣି କାଢିିବାର ଅଛି ତ ବାପାଙ୍କୁ ସାହାଯ୍ୟ କରିବି ଯାଇକି ହଉ ମୁଁ ପରେ ତମକୁ କଲ କରିବି ଆଉ।
ହଁ ହଁ ହଉ ଆଉ।